ଆଜ୍ଞା କୁହନ୍ତୁ ନମସ୍କାର କୁହନ୍ତୁ।
କଣ କରୁଥିଲେ ଆପଣ?
ମୁଁ ଶୋଇଥିଲି। ଆପଣ?
ମୁଁ ବି ଶୋଇଚି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଉ ଖାଇସାରିଲେଣି।
ଆଜ୍ଞା ଆପଣ ଖାଇଲେଣିି?
ନାଇଁ ମୁଁ ଖାଇନି ଖାଇବି ଆଉ। ଆପଣ କେମିତି ଅଛନ୍ତି ଘରେ ସମସ୍ତେ?
ହଁ, ମୁଁ ଭଲ ଅଛି ଘରେ ଟିକେ ପ୍ରୋବ୍ଲେମ ଚାଲିଛି ଠିକ ଅଛି ମାନେ ଠିକ ଅଛି।
ପ୍ରୋବ୍ଲେମ ପ୍ରୋବ୍ଲେମ ମାନେ?
ଏ ଟିପିକାଲ ମୋ ଜେଜିମା।
ଆଚ୍ଛା।
ଏ ସିଏ ଛାଡ କଣ କଇଵି ସ-ସବୁ ଘରର କଥା।
ଆଉ କଣ କୁହନ୍ତୁ ଆପଣ ଘରେ ସ୍ ତ ଭଲ ଅଛନ୍ତି କହୁଛନ୍ତି। କ୍ରିଟିକାଲ ଅଛି। ଆଚ୍ଛା।
ଲାଷ୍ଟ ତ ଲାଷ୍ଟ ତ ବୁଲିଆକୁ ଯାଇନଥିଲେ?
ଲାଷ୍ଟ ରଜରେ?
ନାଇଁ ରଜ ହଉ ନହେଲେ ତା ପରେ ହଉ ତା ପୂର୍ବରୁ ହଉ।
ବୁଲିୟାକୁ ଗାଁକୁ ଯାଇଥିଲି ଲାଷ୍ଟର ଏବେ ଆଉ ଯାଇନି କୁଆଡ଼େ।
ଆଚ୍ଛା, ବାଲିଯାତ୍ରା କେବେ ଆସିଛନ୍ତି?
ବାଲିଯାତ୍ରା ଯାଇଛି ବହୁତ ଥର ଚାପି ଦେଇଛନ୍ତି ଭିଡ଼ରେ।
ଉ ହୁଁ। ଏକେଲା ଆସ ନା ଗ୍ରୁପ ହେଇକି ଆସ?
କୋଭିଡ ପରେ ତ ଯାଇଥିଲି ଖାଲି ସମସ୍ତଙ୍କ ମୁଣ୍ଡ ଟା ଖାଲି ଦେଖାଗଲା। ଆଉ ଭିତରେ ଗଲାବେଳକୁ ସବୁ ଚାପି ଚିପି ପକେଇଲେ ମୁଁ ତ ନିଶ୍ୱାସ ନେଇ ପାଇଲିନି ସେଇଠୁ ମୁଣ୍ଡିଆ ଗୋଟା ମାରିଦେଇକି ଆସିଲି ଆଉ ଆସିବିନି।
ଉଁ ହୁଁ ହେ ହେ ଏହେ ନାମ ନେଇଯାଇଚ?
ପ୍ରବଳ ଭିଡ ହୁଏ।
ଆଉ ଭିଡ଼ ତ ହୁଏ ବାଲିଯାତ୍ରା ଆଉ ବିଶ୍ୱ ପ୍ରସିଦ୍ଧ ବାଲଯାତ୍ରା ଆଉ।
ହଁ ବେଶି କେଇ କୋଭିଡ ପରଠାରୁ ପ୍ରେ ଭିଡ ଅଧିକା ହେଇଗଲା। ଯେହେତୁ କୋଭିଡ ରେ ସବୁ କେହି ଯାଉନଥିଲେ ନା ବାଲିଯାତ୍ରା ହଉନଥିଲା। ଏବେ ତ ଠିକ ଠାକ ଚାଲଚି ସେମିତି ଏତେ ଵି ଆଗରୁ ଟିକେ ବହୁତ ଭିଡ଼ ହଉଥିଲା।
ଏଇ ଯୋଉ ଲାଷ୍ଟ ବର୍ଷ ଯୋଉ ଇନସିଡେଣ୍ଟ ହେଇଥିଲା ସେ ଯୋଉ ମତ କା କୂଆ ଥିଲା ସେଇଟା ଉପରେ ରହିଗଲା।
କୋଉଟା କହିଲେ?
ଆରେ ଗୋଟେ ନଥିଲା ଆଁ ପୁରା ବୁଲୁଥିଲା ମ ମାନେ
ଚାର୍ କିିଡୋ ଚକ୍ରି ଦୋଳି ତ?
ତାର ଦିଟା ଏଣ୍ଡ୍ରେ ଥିଲା ଲୋକଥିଲେ ତ ଦିଟା ଏଣ୍ଡ୍ରେ ଥିଲେ।
ହୁଁ ହୁଁ ସେଇ ଡୋରି ଟା ବହୁତ ଡର ଲାଗେ ସେଇଟା ପୁରା ଯେମତି ଆଁ କଲିଜା ବାହାରିଗଲା ଭଳିଆ ଲାଗେ ସେଇଟା ସେଇଟା ଏମିତି ହେଇକି ଯଉ ବୁଲିଯାଏ ନା। ଆଉ ବ୍ରେକ ଡ୍ୟାନ୍ସ ରେ ବସ ତ ସେଟା ମୁଣ୍ଡ ବୁଲେଇ ଦିଏ ପୁରା ବାଡେଇ ହେଇଯିବ କା ଦେହରେ ସେମିତି ଲାଗେ।
ଆ
ହୁଁ
ସେ ବହୁତ ପ୍ରିସ କରିଥାନ୍ତି କି କୋଉଥିରେ ଆମେ ଲାଗିବ ବଢିଲା ଭଳିଆ କିନ୍ତୁ ପୁରା ସ୍ଲାଇଟି ସାଇ ସାଇଟି ସାଇଟି ପଳେଇବ।
ଏ ମାନେ ସେ ଯଉ ରାମଦୋଳି ଟା ଆକ୍ଚୁଆଲି ପେସେଣ୍ଟ ମାନେ କି ହାର୍ଟ ପେସଣ୍ଟ ଏମାନେ ବସିବା କଥା ନୁହଁ।
ଆଜ୍ଞା ନାଇଁ ନାଇ ମୁଁ ରାମଦୋଳିକଥା କହୁନିଁ।
ଏଜେଡ଼ ଲୋକ ହଁ।
ନଥିଲା ଗୋଟେ ଦୋଳି ମାନେ ତାର ଦିଟା ଏଣ୍ଡରେ ଖାଲି ଲୋକ ବସିଥିଲେ ମଝିଫାଙ୍କା।
ଆଜ୍ଞା।
ସେ ଦୋଳି ଲାଷ୍ଟକୁ କଣହେଲାନା ଲାଷ୍ଟ ଦିନ।
କଣ ହେଲା ବଞ୍ଚିଲେ ନା ନାଇଁ।
ହଁ ବଞ୍ଚିଲେ ଆରାମସେ ବଞ୍ଚିଲେ ପୁଣି ରେସ୍କ୍ୟୁ ଟିମ୍ ଆସିଲା ସେଇ ଯୋଉ କ୍ରେନ୍ ଟାଇପ୍ ର ଲୋକ ତା ଲୋକଙ୍କୁ ରେସ୍କ୍ୟୁ କରାଗଲା ସେ ଲୋକ ଉପରେ ରଇଯାଇଥିଲେ ତ ଲଖିକି। ଡର ମାରୁୁଥିବା ଯେତେବଳେ ଲୋକ ଲୋକ କହୁଥିବେ ମୁଁ କାଁଁଇ ବସୁଥିଲି।
ବାଲିଯାତ୍ରା କେବେ କେତେ ଦିନ ଯାକ ହୁଏ କହିଲେ?
ବାଲିଯାତ୍ରା ମାନେ ପ୍ରପର ମୋର ତ ମନ ନାହିଁ। କିନ୍ତୁ ହୁଏ ବ ଯୁ କାର୍ତ୍ତିକି ପୂର୍ଣିମା ଟାଇମ ହୁଏ। ହଁ ସାତ ଆଠ ଦିନ ହୁଏ ବାଲିଯାତ୍ରା।
ହୁଁ ବହୁତ୍ ଦୋକାନ ବଜାର ପଡେ ନା? ବେଶୀ ସବୁ ଦୂର ଦୂରାନ୍ତରୁ ଲୋକମାନେ ଆସନ୍ତି ସେଠିକି।
ହଁ। ତାଙ୍କ ସାମାନ ଏ ବିକିବେ ବିକିବେ ଆମ ଲୋକଙ୍କୁ ବି ଭଲ ଲାଗେ ସେଗୁଡା।
ହୁଁ ହୁଁ ବହୁତ ପ୍ରକାର ମିନା ବଜାର ବି ପଡେ ନା?
ହଁ। ଆଉ ଫୁଣି ବହୁତ ସେଲିବ୍ରେଟି ମାନେଆସନ୍ତି ତାଙ୍କ ପରଫର୍ମ କରନ୍ତି ନାଚ ଗୀଚ ବହୁତ ସାଂସ୍କୃତିକ ପ୍ରୋଗ୍ରାମ ବହୁତ ଥାଏ।
ଆଚ୍ଛା ବାହାରୁ ସବୁ ଆସନ୍ତି ବୋଧେ?
ନାଇଁ ହଁ ଅଲିଉଡୁ ଆସନ୍ତି ବଲିଉଡୁ ଆସନ୍ତି।
ହୁଁ ହୁଁ ମାନେ ବଡ଼ ଆକାରରେ ସେଠି ହୁଏ ଆଉ।
ବହୁତ ବଡ଼ ଆକାରରେ ହୁଏ।
ତାପରେ ତ ତାପରେ ତାପରେ ତ ଆପଣଙ୍କର ଆସିଯିବ। ଉଁ ଆ ଯୋଉ କଣ ସେଟା କାର୍ତ୍ତିକ ପୂର୍ଣ୍ଣେଇଁ ତାପରେ ଡଙ୍ଗ। ଭସା ଏଇଗୁଡା ସବୁ ଆସିବ ଆଉ।
ସେ ଡଙ୍ଗା ଭସା ଟାଇମ ପାଖ ପାଖି ଅଳକୁ।
ହୁଁ ହୁଁ ଆଚ୍ଛା। ହୁଁ ହୁଁ ଆପଣ ଡଙ୍ଗା ବସାନ୍ତି ନା ନ୍?
ହଁ ଭସାଏ ମୁଁ ଗାଁ ରେ ଭସାଏ।
ଆଚ୍ଛା କାହିଁ ଟାଉନ ରେ ଭସାନ୍ତିନି ଆଜ୍ଞା।
ମୁଁ ଟାଉନ ରେ ଆଜି ପର୍ଯ୍ୟନ୍ତ କେବେ ଭସେଇନି ଦେଖାଯାଉ ଏ ବର୍ଷ ଯଦି ପିଲା ଆମ ସାଙ୍ଗମାନେ ପ୍ଲାନ୍ କଲେ ଯାଇକି ଭସେଇବା ଡଙ୍ଗା।
ଆଜ୍ଞା ହୁଁ ହୁଁ ସେଠି ପାଖରେ ବଧେ ଆପଣଙ୍କର ମହାନଦୀ ଟା?
ଆଜ୍ଞା।
ଆଉ ଆପଣଙ୍କର ସେଠି ଫେମସ କଣ ଅଛି?
ଆମ ଫେମସ କଟକ ଲୋକ କଁ କରୁ ଯୋଉ କଟକିଆ କଥାବାର୍ତ୍ତା ଜାଣିଥିବେ
ହୁଁ, ହୁଁ।
ସେଇଟା ଫେମସ ଦହିବରା ଫେମସ।
ହୁଁ ଦହିବରା ବହୁତ ଫେମସ ବୋଧେ
ହଁ ଦହିବରା ବହୁତ ଫେମସ ବାରବାଟୀ ପାଖରେ ଦହିବରା ଭଲ ଲାଗେ ମସ୍ତ କରେ।
ଆଚ୍ଛା ଆଛା ହଉ। ଆ- ଆମର ଇଆଡେ ହଉଛି ରସାବଳି।
ତମର।
ଆପଣ କେବେ ଆସନ୍ତୁ ଆମ ଆଡ଼େ।
କୁଆଡେ କହିଲେ?
ଆମ ଗାଁ ଆଡ଼େ ଆସନ୍ତୁ ରସାବଳି ଖାଇକି ଯିବେ ଆଉ।
ଆଚ୍ଛା ଆଚ୍ଛା ଆପଣ ବି ଆସନ୍ତୁ କୋ ହଁ ଦହିବରା ଆଉ କଣ ଏଠି ଆଉ ଗୋଟେ ଜାଗାରେ ଭାଇ ବଢିଆ ହଁ। ସେ ମିଠାଣା ମନେ ପଡୁନି ମୋର ବଢିଆ ଲାଗେ।
ପାହାଳ।
ପାହାଳ ତ ରସଗୋଲା ଫଇମସ।
ଆଉ ମିଠାଟା କୋଉଠି ହୁଏ କେଉଁ ମିଠା ସେଟା?
ମିଠା ନାଁ ମନେ ପଡୁନି ହଁ ବରଫି ଟାଇପ ର ମିଠା ଟା। କଣ ବନନା
ବର୍ଫି ଟାଇପ ର ଆଛା ହଁ। ଆଉ ଆପଣଙ୍କର ସେଠି କଣ ପ୍ଲେସ୍ ଅଛି ମନ୍ଦିର ଫନ୍ଦିର ବୁଲିବା ପାଇଁ? ପର୍ଯ୍ୟଟନ ସ୍ଥଳୀ କଣ ଅଛି ଆପଣଙ୍କ ଧବଳେଶ୍ୱର ନା ବହୁତ ଲୋକ ଆସନ୍ତି ଧବଳେଶ୍ୱର ନା।
ଧବଳେଶ୍ୱର ପ୍ରାୟ ସବୁବେଳେ ଭିଡ଼ ଥାଏ।
ତାଙ୍କର ଗୋଟେ କଣ? ଆଁ ଗୋଟେ ମାନେ କୋଉ ଟାଇମରେ ବହୁତ ମାନେ ଭିଡ଼ ହୁଏ ସେଇଟା ମନ୍ଦିରଟା? ତାଙ୍କର ଯୋଉ ମେନ୍ ଜାଗରରେ ଆଉ ଗୋଟେ ପର୍ବ ଥାଏ ତାଙ୍କର।
ଆଚ୍ଛା।
ଆଉ ଗୋଟେ ବ ଆଉ ଗୋଟେ ବଡ଼ ପର୍ବ ଥାଏ ତାଙ୍କର ଧବଳେଶ୍ଵରଙ୍କର। କଣ ସେଟା?
ହୁଁ ନାଇଁ।
ବଟ ଉଁ ଧବଳେଶ୍ ଆପଣଙ୍କ ର ସେ ବଡଓଷା ବଡଓଷା ଆପଣ କର, ଆପଣ କରନ୍ତି କି?
ନାଁ କୀର୍ତନ ତ ମନ ନାହିଁ।
ସେଟା ବହୁତ କାଷ୍ଟା ରୁହନ୍ତି ତ ଆ, ମୁଁ ବି କରେ। ହୁଁ, ହୁଁ ସେଇଟା ପୁରା ଗଜ ହାଣ୍ଡି ଉତୁରିଲେ ଯାଇକି ରାତିରେ ଯାଇକିନା ପଣା ପିଅନ୍ତି।
ହୁଁ ହୁଁ।
ସକାଳୁ ପୁରା କାଷ୍ଟ ରହୁଥି ମନ୍ଦିର ଫନ୍ଦିର ଯାଇକି ଆଉ ରାତିକି ଯାଇକିନା ଯାହା କରିବ ମନ୍ଦିରରୁ ଆସିବା ପରେ ଯା
ନାଇଁ ପାଦୁକ ଦେଇକି ତାପରେ ଜାତ କତ କରନ୍ତି।
ହଁ, ହଁ। ହୁଁ ଜାଗରରେ ତ ମହାଦୀପ ଉଠିଲା ପର୍ଯ୍ୟ ପରେ ଯାଇକିନା ଆମେ ସର୍ବ ହେରିକା ପିଉ ହୁଁ। ଆପଣ କରନ୍ତି କି ଜାଗର?
କରନ୍ତି ଆଚ୍ଛା ଆଉ କଣ କଣ ଓଷା କରନ୍ତି ଆପଣ?
ଜାଗର କଲେ ରାମନବମୀ କରେ ବୋଲବମ ଯାଏ। ଆ ରାଧାଷ୍ଟମୀକରେ ହଁ ମୁଁ ଯାଏ ଆ ରାଧାଷ୍ଟମୀ କରେ।
କେବେ ଯାଆନ୍ତି ବୋଲବମ୍?
ଏଇ ଶ୍ରାବଣ ମାସରେ ମାନେ ଅଗଷ୍ଟ।
ଆଚ୍ଛା ମୁଁ ବିି ତ ଯାଏ ବୋଲବମ୍।
ହୁଁ। କଉଠି କୋଠି ଯାଇଛନ୍ତ?
ଆମେ ଆସୁ ଲିଙ୍ଗରାଜ। ହ ଗଡ଼ଗଡ଼ିଆରୁ ଆପଣ କୁଆଡେ ଯାଆନ୍ତି?
ମୁଁ ଲିଙ୍ଗରାଜ ଥରେ ଯାଇଛି ଦେନ ବାବୁମଣେଶ୍ୱର ଥରେ ଯାଇଛି କପିଳାଶ ଯାଇଛି। ଆଉ ଗୋକନେଶ୍ଵର ଦିଥର ଯାଇଛି।
ଚାଲ କିି ନା ଏବେ
ହଁ ଚାଲିକି ଯାନ୍ତି ଗୋରେଖନାଥ ଚାଲି ଯାଇଛି।
ହୁଁ। ଆଉ ଗୋଟେ ଲଡ଼ୁ ବାବା କୋଉଁଠି ଅଛନ୍ତି ନୟାଗଡ଼ ନା କଣ ଲଡ଼ୁବାବା?
ହଁ ହେଇଟା ମୁଁ ବି ଜାଣିିନି କାଇଁ।
ହୁଁ ବହୁତ ପିଲା ଯାଆନ୍ତି ସିଆଡେ ତ।
ଓ ବହୁତ ପିଲା ଯାଆନ୍ତି।
ଆଜ୍ଞା ଆଉ ଆପଣଙ୍କର ରଜ କେମିତି ସେଲିବ୍ରେସନ୍ କଲେ?
ରଜ କିଛି ଖାସ ନାହିଁ ଘରେ ହିଁ ଥିଲି ମୋଷ୍ଟ ଅଫ ଦି ଘରେ ହଁ ଥିଲି। ଗୋଟେ ଯାଇଥିଲୁ ଗୋଟେ ବୁଲିବାକୁ ବର୍ଷା ପକେଇଲା ପଳେଆଇଲୁ। ଆପଣଙ୍କ ଭଏସ ବ୍ରେକ୍ ହେଊଛି କୋଠି ଅଛନ୍ତି ଆପଣ?
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଶୁଭୁଛି? ହ୍ୟାଲୋ ସୁବିଲା ଆପଣଙ୍କୁ ମୁଁ କହିଲି କୁହନ୍ତୁ?
ହଁ ଆ ମୁଁ କହୁଥିଲି
ଆଉ ମୁଭୀ ଫୁଭି କିଛି ଯାଇନାହାନ୍ତି?
ଲାଷ୍ଟ ଯାଇଥିଲି ଧୂରନ୍ଦର ଟୁ।
ଆପଣଙ୍କର ସହିତ ନା
ମୁଁଭି ଯିବେ ନା ମଜା ଲାଗିବ ଏ ୟାପର୍ ଯ ହଉଛି ସ୍ପାଇଡର ମ୍ୟାାନ ଆସୁଛି।
କାହାର ଯାଇଥିଲେ ଆପଣ? ହିର କିଏ ଥିଲା?
କଣ?
ହିରୋ କିଏ ଥିଲା?
ରନ୍ମ ସେ
ହୁଁ ହୁଁ ଆଛା।
ଏ ଜୁରଙ୍ଗ ଟୁ ଦେଖିନ କି?
ନା ମୁଁ ଏବେ ଯାଇଥିଲି ଗୋଟେ ସାହିଦ କପୁରରୁ ଥିଲା ଯୋଉ କୋଉ ମୁଭି ଟା?
ଓ ଆମା କକେଲ ଟୁ
ହଁ ସେଇଟା ଯାଇଥିଲି।
ମା ମା ମସୁକା ଏଇଟା ତ?
ଆଜ୍ଞା।
ହଁ ବଢିଆ ହେଇ ଥିଲା ବଢିଆ ହେଇ ଥିଲା।
ଆପଣ ଯାଇନାହାନ୍ତି କି?
ନା ମୁଁ ଯାଇ ନି ମୁଁ ଅପେକ୍ଷା କରଛି ସ୍ପାଇଡର ମ୍ୟାନ ଯିବ ବୋଲି।
ଆଚ୍ଛା ଆଚ୍ଛା ଆଉ କଣ କୁହନ୍ତୁ?
ଏୟା ଆଉ ମୋରିଏ କୋଉଠି ଯାଇଥିଲେ ନା ନା କୋଉ ଯା କୋଉ ଥିଏଟର କୁ ଯାଇଥିଲେ?
କଣ କହିଲେ?
ମୁଭି ଦେଖିବାକୁ କୋଉ ଥିଏଟରକୁ ଯାଇଥିଲେ?
କି ଆଇନାକ୍ସ କଟକ।
କଟକ ଆଇନକ୍ସ ମୁଁ ତ ମୁଁ ଧୂରନ୍ଦର ଟା ସେଇଠି ଦେଖିଥିଲି କଟ୍ଟକ ଆଈନାକ୍ସ ରେ।
ଆଚ୍ଛା ଭଲ କଥା।
ହଁ। ଆମର ସେ ଏଜାମ୍ ସରି ଥିଲା ତ ସାଙ୍ଗ ମାନ କହିଲେ ଚାଲ ଯିବା ବୋଲି ପଳେଇଲୁ ଦେଖି ପଳେଇ ଆଇଲୁ।
ହୁଁ ହୁଁ।
ଏଇନା ଭଲଟା ପଡୁଛି ଅପସେସନ ଭଲ ଅଛି।
ଆଜ୍ଞା। ଆପଣ ତାହେଲେ ଶୋଇପଡ଼ନ୍ତୁ?
ଆଜ୍ଞା।
ମୁଁ କହିଲି ଆପଣ ଖାଇସାରିଲେଣି ଯଦି ତାହେଲେ ଶୋଇପଡ଼ନ୍ତୁ?
ଆଜ୍ଞା ଆପଣ ବି ଶୋଇପଡ଼ନ୍ତୁ।
ନାଇଁ ମୁଁ ଖାଏନି ଖାଇକି ଶୋଇବି ନା।
ଆଜ୍ଞା ହୁଁ ଆଜ୍ଞା, କଥାଟିକ ହବ।
ଆ ଆଜ୍ଞା।